ହ୍ୟାଲୋ।
ହଁ ଦିଦି ଜୟ ଜଗନ୍ନାଥ।
ହଁ ଜୟ ଜଗନ୍ନାଥ ରାଧେ ରାଧେ। ଆଉ ବୋଉ ମୂଁ ମୁଁ ଏନା
ହ ଶୁଭୁନି ଦିଦି କଥା ଟିକେ ଏନା ବର୍ଷା ପାଗ ନା ନେଟୱାର୍କ ପ୍ରୋବ୍ଲେମ ହଉଛି।
ବ୍ରେକଫାଷ୍ଟ କରିଥିଲି ଆଉ। ଆଜି ମିକ୍ସ ଚାଓମିନ।
ମିକ୍ସ ଚାଉମିନ ସକାଳୁ ସକାଳୁ କରିସାରିଲେଣି?
ହଁ ହଁ ଖାଇସାରିଲୁଣି।
ଓ ମିକ୍ସ ଚାଉମିନ ମାନେ କଣ ଭେଜ ନା ନନ ଭେଜ? ନା ଆଜି। ପରିବା ପତ୍ର ସବୁ ମିଶ ଅହୋ
କାପସିକମ୍, ଗାଜର, ଚିଙ୍ଗୁଡି ଅଣ୍ଡା ଛୋଟ ଛୋଟ କାନିଟେ କରୁଥିଲା।
ହଁ ନିଜେ ଘରେ ତିଆରି କଲେ।
ହଁ ମୁଁ କିଛି କିଣିକି ମୁଁ ଆଜି ପର୍ଯ୍ୟନ୍ତ ଖାଇନି କିଛି।
ହଁ ଯାହା ହଉ ତ ମୁ ବହୁତ ସାରା ରୋଷେଇ ସବୁ ଆସୁଛି ନା।
ମୁଁ କିଛି ଖାଏନି। ଆଉ ଆପଣଙ୍କୁ ସରିଲାଣି ନା ନାଇଁ। ହ୍ୟାଲୋ ହଁ ହ୍ୟାଲୋ ହ୍ୟାଲୋ ହୁଁ। ହ୍ୟାଲୋ ହ୍ୟାଲୋ